ଖ
ହ୍ୟାଲୋ।
ହଁ କୁହ।
କଣ କରୁଚ?
ଏ ଗାଧେଇ ପାଧେଇ ଆସି ବସିଛି ଆଉ କଣ? ତମେ।
ମୁଁ ବି ବସିଥିଲି ଆଉ। ଫାଙ୍କା ଟାଇମରେ ବସିଥିଲି, ମୁଁ କହଲି ଦେଖିବା କଲ୍ କରିଦେବା କଣ କରୁଚନ୍ତି? ଫୋନ୍ ନାହିଁ। ଏତେ ଦିନ ପରେ ମନେ ପଡିଲା ତ ସେଥିପାଇଁ ଫୋନ କରିଦେଲି ଆଉ।
ହଁ ହଁ କୁହ।
ଆଜି ତୁମ ଆଉ ତମ ସେପଟେ ପାଗଟା କେମିତି ଅଛି?
ପାଗ ବର୍ଷା ହେଇକି ଛାଡିଛି ଏବେ ଆଉ।
ତମକୁ ବର୍ଷା ଋତୁ ଭଲ ଲାଗେ।
ହଁ ବର୍ଷା ଋତୁ ସେମିତି ବେଶୀ ନୂହଁ ଗୋଟେ ଗୋଟେ ଟାଇମ ରେ ବର୍ଷା ର୍ଷା ଭଲ ଲାଗେ ନହେଲେ ସେମିତି ଏତ ତେ ବେ ନୁହଁ ଶୀତ ଋତୁ ଆଉ ବସନ୍ତ ଋତୁ ଭଲ ଲାଗେ। ତମକୁ? ହ୍ୟାଲୋ।
ଆଜି ତ ବର୍ଷା ଋତୁ ବର୍ଷା ଋତୁ ଭଳିଆ ପାଗ ଦେଇଛି ସେଥିପାଇଁ ଆଜି ପରିବେଶ ଟା ବୋହୁତ ସୁନ୍ଦର ଲାଗୁଛି ନା।
ହୁଁ। ତମକୁ କୋଉ ଋତୁ ଭଲ ଲାଗେ କୁହନି?
ମତେ ତ ଭଲ ଲାଗେ। ତମକୁ?
ମତେ ଶୀତ ଆଉ ବସନ୍ତ ଦିଟା ଯାଙ୍କ ଭଲ ଲାଗେ।
ଶୀତ ଦିନରେ ତ ଅଧିକ ଶୀତ ହୁଏ ତା ପରେ ଶୀତ ଦିନରେ ବି ପିକ୍ ନିକ୍ କରିବାକୁ ବହୁତ ତ୍ ଭଲ ଲାଗେ ପିକ୍ନିକ୍ ଟାଇମ ଟା ସାଙ୍ଗମାନାନଙ୍କ ସହିତ ମାନେ ବାହାରକୁ ବୁଲାବୁଲି କରିବା ପାଇଁ ଯାଉ। ତାପରେ ବି କଲେଜ ଟିୟୁସନ୍ ସନ ରେ ମାନେ ସାଙ୍ଗ୍ ପିଲାମାନେ ମାନେ ପଇସା କଲେକ୍ସନ କରିକି ସାର୍ ଙ୍କୁ କୁହନ୍ତି ସାର୍ ମାନେ ପିକ୍ ନିକ୍ ନବାକୁ ନେଇକି ଯାଆନ୍ତି।
ପିକ୍ ନିକ୍ କରନ୍ତି ଭୋଜି ବି କରନ୍ତି ଟିଉସନ ଫିଉସନ ରେ ସବୁ ଭୋଜି ହୁଏ। ଆମେ ବି ଛୋଟବେଳେ କରୁ ଭୋଜି ଟ୍ୟୁସନ ରେ ଆମର।
ଆଉ କଣ ଖାଇଥିଲେ ମଣିଙ୍ଗ୍ ରେ?
ମଣିଙ୍ଗ୍ ରେ ଏଇ ପକୁଡି। ଖାଇଥିଲି ଆଉ ତମେ ତମର ଖିଆ ପିଆ ସରିଲାଣି ନା ନାହିଁ ସବୁ?
ହଁ ଆମର ତ ମୁଁ ସକାଳର ଖାଇବା ସରିଗଲାଣି ଏବେ ମାନେ ଦି ଗାଧୁଆବେଳ ପାଇଁ ରୋଷେଇ ବି ଷ୍ଟାର୍ଟ ହେଇଗଲାଣି।
ଉଁ ହୁଁ ରୋଷେଇ କିଏ କରୁଛନ୍ତି? ମାମ ନା ତମେ।
ନାଇଁ ନାଇଁ ମା କରିଦିଅନ୍ତି ତ ମତେ ଏତେ ମାନେ କରିଦେବି ତ ସାଧା ଜିନିଷ କରିଦେବ ବି ମାନେ ଭଜା ଭଜା ଡାଲି ଫାଲି ଏସବୁ କରି ଦେବେ ମାନେ ମସଲା ମସଲି ତରକାରୀ ମତେ ଏତେ ଭଲ ଆସେନି। ଆଉ ତମ ସେ ଗୋଟେ ଖୁଦୁୁରକୁୁଣି ପୂଜା ହୁଏ ନା ଭଲ ଆକାରରେ ନା ହୁଏନି ଅଛି ନା ତମର ସେଇଟା?
ହଁ ଅଛି ଆଉ ହୁଏ ବି। କିନ୍ତୁ ଏତେ ବି ସେମିତି ଆଗୁରୁ ଟିକେ ଉଁ ଥିଲି ସବୁ ଦିଦି ହେରିକା ମାନେ ବଡ ଦିଦ ଦି ଯୋଉମାନେ ସବୁ ଗାଁରେ ଝିଅ ସବୁ ପଡ ପିଲା ଥିଲେ ସେମାନେ ଟିକେ ଅଧିକ ମାନେ ଇଏ କରୁଥିଲେ ଆମେ ତ ଏବେ ସବୁ ବାହା ହେଇକି ସବୁ ଦିଦି ହେରିକା ପଳେଇଲୁ ଲେଣି ଆମେ ଅଳ୍ପ ଯେତିକି ଛୋଟ ପିଲା ହିଁ ଅଛୁ ସେତିକି ଯା
ପିଲା କମିଗଲେଣି ଆଉ ଏତେ ପିଲା କମିଗଲେଣି ଆଉ ଏତେ ଏତେ ମାନେ ଭଲ ଲାଗୁନଥିବ ପୂଜା କରିବା ପାଇଁ। ଆରେ ଆମ ପଟେ ଆମ ପଟେ ବୋହୁତୁ ଭଲା ଭଲ ହୁଏ ‌ ଆମ ଏପଟେ ବି ଅଧିକ ଝିଅ ଯେ ଆଗୁରୁ ବୋହୁତ ଝିଅ ଥିଲେ ଏବେ କମିଗଲେଣି ତ ମିଶିକି ବହି ପଢୁ ପୂଜା କରୁ ଭୋଜି ଭାତ ବି ହୁଏ। ଲାଷ୍ଟ ପାଳିରେ ବି ଆମର ମାନେ ଡିଜେ ଆସେ। ଠାକ ଠାକୁର ବସାଣି ବହୁତ ମାନେ ଭଲ ଭଲସେ ହୁଏ।
ଆମର ଏପଟେ ଆଉ ଗୋଟେ ସାହି ମାନେ ସେପଟେ ସାହିରେବି ହୁଏ ହେମେତି ମାନେ ଡିଜେ ଫିଜେ ଆଣିକି କି ସେମିତି ମାନେ ପୁରା ଭସାଣି ବଢାଆସ ପୁରା କରନ୍ତି ଭୋଜିବି ମାନେ ଖାଇବା ପିଇବା ସବୁ ଭସାଣ ଦିନବି ହୁଏ
ଆମର କେମିତି ହୁ ଆମେ ମାନେ କରୁନି କିନ୍ତୁ ଆମରତ ଅଳ୍ପ ପିଲା ବହୁତ୍ କମ୍ କମ୍ ପିଲା କ କଇଁଲେ ହଁ ଆମେ ମୁଁ ଆମେ ମାନେ ମୋ ଦିଦି ମୁଁ ମୋ ଦାଦାଙ୍କ ଝିଅରିକା ଏତିକି ହିଁ।
ହଁ ସେମିତି ଗୋଟେ ଅଧିକ ପିଲା ଥିବେ ପଇସା କଲେକ୍ସନ କରିକି ସେଗୋଟେ ମାନେ ବଡ଼ ଆକାରରେ କଲେ ବହୁ
ହଁ ହଁ ମୂର୍ତ୍ତିବି ବଡ଼ ଆଣନା
ହଁ ମୂର୍ତ୍ତି ବଡ଼ ଆଣିକି ପୂଜା ପୂଜି କରାଯାଏ ମାନେ ଭୋଜି ଭାତବି ମାନେ ସେଇଭଳିଆ ହୁଏ
ଭୋଝିଅ ତାହାନେ କଣ ଭସାଣିବେନକୁ ନାକଣ?
ନା ନାଇଁ ସବୁ ମାନେ ସବୁ ରବିବାର ଏମିତି ନର୍ମାଲ ପୂଜା ଯେମିତି ହୁଏ ମାନେ ଭୋଗ ଭୋଗ ହୁଏ ଲାଷ୍ଟ ପାଳିଦିନ ଏମିତି ଭୋଜିଭାତ ହୁଏ।
ଉଁ ହୋ ଲାଷ୍ଟ ଦିନ ମାନେ କଁ ପୂଜା ସରିଲା ପରେ ଏମିତି ମାନେ ରୋଷେଇ ହେଇକି ଖାଇବା ହୁଏନା
ନାଇଁ ନାଇଁ ପୂ ପୂଜା ସରିଲା ପରେ ଭୋଜିଭାତ ପୂଜା ସିଲ ମାନେ ରୋଷେଇ ହେଇଯାଇଥିବ ମାନେ ପୂଜା ସରିଲା ପରେ ଖାଇବା ପିଇବା ଆରମ୍ଭ ହୁଏ।
ଉଁ ହୁଁ ପୂଜା ତମର ଲାଷ୍ଟ୍ ପୂଜା କେତେଟାରେ ମାନେ ସରେ?
ଆମର ଲାଷ୍ଟେ ପୂଜା ସେଇ ହେଇଯାଏ ନଅଟା ନଅଟା ସାଢେ ନଅଟା ପାଖାପାଖି ହେଇଯାଏ।
ରାତି?
ତମର ହଁ ଆମର ରାତିରେହିଁ ପୂଜା ହୁଏ।
ସେ ଲାଷ୍ଟ ପୂଜା ଦିନ ମାନେ ଆମେ ମାନେ ଉପାସ ଥାଉତ ମାନେ ଖାଉନି ସିନା ଲାଷ୍ଟ ପୂଜା ଦିନ କିଛିବି
ସେଥିପାଇଁକି ଆମର କୁହନ୍ତିବି ଜଲ୍ଦି ଘ ମାନେ ଘରେ ସବୁ କୁହନ୍ତି ଜଲ୍ଦି ପୂଜା ସାରିଦିଅ ଖାଇବ ଆମର ସେଇ ସାଢେ଼ ଛଟା ସାତଟା ବେଳକୁ ପୂଜା ସରିଯାଏ।
ନାଇଁ ନାଇଁ ଆମର ଟିକେ ଲେଟର ସରେ କାଇକି ରାତି ହେଇଯାଏ ତା ମାନେ ଖାଇବା ଏବେ ଷ୍ଟାର୍ଟ ହେଇଯାଉ ଆମେ ଠାକୁର ଫାକୁର ବସାଣି କରିକି ଆସିକି ଲାଷ୍ଟରେ ଖାଉ।
ଓହୋ ମାନେ ସେଇଦିନହିଁ ଠାକୁର ଭସାଣି କରନା କଣ?
ହଁ ମାନେ ଲାଷ୍ଟ ରବିବାର ଯୋଉଦିନ ଶେଷ ପାଳି ଆମର ଥିବ ତସେଇଦିନ ଆମେ ଭସ ସାଣି କରୁ।
ହଁ ଆମେବି ସେଇଦିନ ଭାଷାଣି କରିଦେଉ କିନ୍ତୁ ଅ ମାନେ ଏଇଠି ଆମର ଯୋଉ ସବୁ ଭସାଣି କରନ୍ତି ସେମାନେ ସବୁ ଠାକୁ ଠାକୁରଙ୍କୁ ରଖିଥାନ୍ତି ମାନେ ତାପରେ ରବିବାର ପୂଜା ସରି ବିସର୍ଜନ ମାନେ ଇଏ କରିଦିଅନ୍ତି କିନ୍ତୁ ଭସାଣି ମାନେ ଠାକୁ ଠାକୁରଙ୍କ ମୂର୍ତ୍ତି ବିସର୍ଜନ ହେଇନଥାଏ ଆଉ। ରଖିଥାନ୍ତି ତାମାନେ ଆଉ ଦିନ ମାନେ ତାପରେ ଆଉ କୋଉ ଦିନ ଗୋଟେ ତାପରଦିନ କି କଣ ଏମିତି ଧର ତାପରେ ଡିଜେ ଫିଜେ ଆଣିକି ପୁରା ଭସାଣି କରିକି ନେଇକି ଯାଆନ୍ତି ଆଉ।
ଓହୋ।
ନାଚ ଗୀତ ହୁଏ ନା ନାଇଁ?
ହଁ ଆଉଚୁ ଲାଷ୍ ପା ଲାଷ୍ଟ ପାଳି ଦିନ ତ ହୁଏ, ଯୋଉ ଆଉ ଯୋଉ ମଝିରେ ଯୋଉ ପାଳି ରହିଗଲା ତା ସେଇ ସେଥିରେ ଆମର ପୂଜା ଟି ସେଇଦିନ ସରିଯାଏ। ସାଢେ ସାତଟା ଆଠଟା ଭିତରେ ସରିଯାଏ। ସେଇଦିନ ଆମେ ବହି ପଢୁ, ବହି ପଢି ସାରିଲେ ସମସ୍ ତେ ମିଶିକି ବହି ପଢୁ, ତାପରେ ବି ବହି ପଢି ସାରିଲା ପରେ ଖା ଭୋଗ ଭୋଗ ମାନେ ପ୍ରସାଦ ପାଇସାରିକି ତାପରେ ଆମେ ସାଙ୍ଗମାନେ ବସି ମାନେ ଚୋ, ମାନେ ଯେତିକି ଆମେ ପୂଜା କରିଥାଉ ସାଙ୍ଗରେ ବସିକି ମଜାମସ୍ କରୁ ଗୀତ କମ୍ପିଟିସନ କରୁ, ଏମିତି ବସିକୁ କଥାବାର୍ତ୍ତା ହଉ।
ହୁଁ, ହଁ ସେମିତି ତ ଭଲ ଲାଗିବ ତମେ ଅଧିକ ପିଲା ଥିଲେ।
ଅଧିକ ପିଲାମାନେ ଆମେ ନିହାତି କୋଡିଏ ପଚିଶ ଜଣ ଭଳିଆ ହଉ। ଆଗୁରୁ ଆଗରୁ ଆମେ ବୋହୁତ ଥିଲୁ। ତଥାପି ଏବେ ଧୀରେ ଧୀରେ କମିଗଲେଣି, ମ୍ୟାରେଜ କରିଗଲେଣି। ଏତେ ମାନେ ଆଗଠୁ ଯେମି ହଉଥିଲା ଧୀରେ ଧୀରେ କମି କମି ହେଇ ଚାଲିଛି, ଆଉ ଆଗ ଭଳି ମାନେ ଏତେ ଲାଗୁନି।
ହଁ ସେଇଆ।
ଆଉ ତମ ସିଆଡେ ମାନେ ଫସ୍, ହଁ ଆଗୁରୁ
ଆଗରୁ ମାନେ ଆମର ଏଠି ଯେତିକି ଥିଲେ, ମାନେ ବି ସିଏ ଦିଦି ହେରିଆ ସବୁ ମାନେ ଯେତିକି ଥିଲେ ବି ତ ସେ ତେବେଳେ ବି ଥିଲେ କିନ୍ତୁ ସେଇ ମାନେ ଦଶ ପନ୍ଦର ଜଣ ଭଳିଆ ଏବେ ସବୁ ଆ ଆମେ ଚାରି ପାଞ୍ଚ ଜଣ ହିଁ ଅଛୁ, ଏବେ ଏତେ ବି ପିଲା ନାହାନ୍ତି। କିନ୍ତୁ ତମର ଏବେ ବି ଅଛନ୍ତି କୋଡ଼ିଏ ପ
ହଁ ଆମେ, ଆମେ ପୁରା ଗୋଟେ ଗାଁ ଆମର ବଡ ଗାଁଟେ ନା। ଆମେ ଗୋଟେ ଗାଁ ରେ ଯେତିକି ମାନେ ଅଛନ୍ତି। ଆମେ ଗୋଟିଏ ଜାଗାରେ ପୂଜା କରୁ।
ହଁ ସେମିତି ହେଲେ ହବ। ଆମର କିନ୍ତୁ ଏଇଠି ମାନେ ସାହି ଆମେ ଏପଟେ ଗୋଟେ ପିଏଫ କରୁ ସେଠି ଆମର ବୋହୁତ ଜାଗା। ପୂଜା କରନ୍ତି ସବୁ ଅଲଗା ଅଲଗା। ଏଇଉଠୁ କିଛି ବାଟ ଯାଏ ଅଧା ପିଲା ସେଠୁ କିଛି ବାଟ ଯାଏ ଅଧା ପିଲା ଏମିତି। ସେମିତି ଗାଁ କଲେ ତ ଆମର ବୋହୁତ ପିଲା ହେଇଯିବେ।
ହ ନାଇଁ ନାଇଁ ଆମେ ମାନେ ଆମେ ଗୋଟିଏ ଗାଁ ଟା ପୁରା ଆମର ଯେତିକି ଝିଅ ଅଛନ୍ତି ଆମ ଗୋ ଗୋଟିଏ ଜାଗାରେ ପୂଜା କରୁ, ଆମର ଗୋଟେ ମଠ ଅଛି ଗାଁ ରେ ହେଲା, ସେଇଠୁ ଗୋଟେ ଘର ଅଛି ଆମେ ସେଇଠି ହିଁ କରୁ, ସମସ୍ତେ ଆମକୁ ବଡ ଲୋକ ମାନେ ବି ସାହାଯ୍ୟ କରନ୍ ତି।
ହଁ ହଁ, ତାହେଲେ ସେମିତି ହେଲେ ତ ବଢିଆ, ଆମର କିନ୍ତୁ ସେମିତି ହୁଏନି ଆଣ୍ଡ ଏଇଠି ଏଇ ଆମର ଏଇ ଏରିଆ ଭିତରେ ପାଞ୍ଚ ସାତ ଜାଗା ଖଣ୍ଡେ ନିହାତି ପୂଜା ହୁଏ।
ହଁ ହଁ। ଆଉ ମାନେ ତମ ସିଆଡେ ପ୍ରସିଦ୍ଧ ମାନେ ତମର ଗୋଟେ ପର୍ବପର୍ବାଣୀ ଭିତରୁ ତମକୁ ସବୁଠାରୁ କୋଉ ପର୍ବଟା ବେଶୀ ଭଲ ଲାଗେ?
ପର୍ବ ଆମର ଏଠି କୁମ କୁମାର ପୂର୍ଣ୍ଣିମା ମତେ ଭଲ ଲାଗେ, ଆମର ଏଇଠି ହୁଏ ଗଜଲକ୍ଷ୍ମୀ ଯୋଉ ପୂଜା ହୁଅନ୍ତି ଯୋଉ କୁମାର ପୂର୍ଣ୍ଣିମାରେ, ଆମର ସେମିତି ଏଠି ଲକ୍ଷ୍ମୀ ନାରାୟଣଙ୍କ ମାନେ ମୂର୍ତ୍ତି ହୁଏ, ସବୁଠି ତ ଗଜଲକ୍ଷ୍ମୀ ହୁଅନ୍ତି ଆମର ଏଇଠି ଲକ୍ଷ୍ମୀ ନାରାୟଣ ମିଶିକି ହୁଅନ୍ତି। ଏ ଆମର ଏଠି ସେଇ ପୂଜାଟା ଆମର ଏଠି ବଢିଆ ଲାଗେ ସେଇଟା ଆମର କୁମାର ପୂର୍ଣ୍ଣିମା ତ ଗୋଟେ ଦିନି ଆମର ଏଠି ତିନି ଦିନି ପୁରା ପୂଜା ହବ।
ସେଥିପାଇଁ ବଢିଆ ଲାଗେ ସେ ଯା ଟାଇମ୍ ଟା। ଫାଷ୍ଟ୍ ଫାଷ୍ଟ୍ ସ୍ଥିତରଷ୍ଟା ଟିଂ ହଉଥାଏ ସେଥିପାଇଁ ସେ ପୂଜା ପୂଜା ସେଇ ଟାଇମ୍ ଟା ବଢିଆ ଲାଗେ।
ଆମ ଏପଟେ ତ ସେମିତି ହୁଏନି କେବଳ କୁମାର ପୂର୍ଣମୀ ଦିନ ଠିକି ମାନେ ସନ୍ଧ୍ୟା ହେଇ ଆସୁ ଥୁବ ମାନେ ଜହ୍ନ ଆସି ସାଇଲା ପରେ ଆମର ପୂଜା ହୁଏ ବାସେ ସରିଲା। ପୂଜା କରି ସାରିକି ମାନେ ଯାହାବି ମାନେ ପିଠା ଫିଠା ହେଇଥାଏ ମାନେ ଭୋଗ ହବା ପାଇଁ ମଣ୍ଡା ପିଠା ହୁଏ ତା କରାହୁଏ ଚାନ୍ଦ ହବା ପାଇଁ ଖଇର ମାନେ ଖଇର ଭୋଗ ଥାଳିର ଗୋଟେ ଚାନ୍ଦ ଭଳିଆ ସଜାଯାଏ ଏତିକି ହୁଏ ସେଇଟା ପୂଜା କର ଆମର ସେମିତି କିଛି ତିନି ଦିନି ହୁଏନି ଗୋ ଗୋଟେ ଦିନ ହିଁ ତା ହୁଏ ତାପରେ ପୂଜା ସାରିଲା ପରେ ସେଇ ପ୍ରସ୍ ସାଦ ଆମେ ପାଉ ସରିଲା ଆମର ଆଉ କିଛି ନାହିଁ ସେମିତି। ଗଜ ଲକ୍ଷ୍ମୀ ପୂଜା ହୁଏ କି? ହଁ ଗଜଲକ୍ଷ୍ମୀ ପୂଜା ହୁଏ ଯେ କିନ୍ତୁ ଆମ ଏପଟେ ହୁଏନି। କିନ୍ତୁ ଅଲଗା ଏରିଆ ରୁ ହୁଏ ଏଇପଟେ ଆମ ଗାଁ ରେ ସେମିତି କିଛି ହୁଏନି।
ଆମ ଗାଁରେ ଇଉଟୁ ଆମ ଘର ପାଖ ପାଖେରେ ହୁଏ ମାନେ ଆମର ସବୁ ବାବା ହେରିକା ବି କର୍ତ୍ତା ବସନ୍ତି ପୂଜାରେ। ତ ଆମର ପୁରା ତିନି ଦିନି ରଜ ଯେମତି ତିନି ଦିନି ସେଲିବ୍ରେଟ୍ କୁମାର ପୂର୍ଣିଆ ଟା ବି ସେମିତି। ପୁରା ତିନି ଦିନି ପୂଚା ଆମର ଘରେ ମାନେ କଳସ ବସା ହବ ପୁରା ପୂଜା ହବ ଘରେ ଅରୁଆ ଡାଲମା କିଛି ଆଉ କେହି ଅନ୍ୟ ମାନେ କିଛି ବି ଖାଇବେନି ମାନେ ସେଠି ପୂଜା ପା ଖେରେ ବି ଭୋଜି ହବ ମାନେ ସେଠି ବି ତିନି ଦିନି ଯାକ ଦିନ ବଳା ରୋଷେଇ ରାତି ବଳା ବି ରୋଷେଇ ଯିଏ ଚାହିଁବେ ଠାକୁର ପାଖରେ ଭୋଜି ଦେଇ ପାରିବେ ଏମିତି ଖାଇବା ପାଇଁ ଲୋକଙ୍କୁ ଗାଁ ଲୋକଙ୍କୁ ଯିଏ ଯେ ତିକି ବି ଚାହିଁବ ସେ ସେତିକି ଲୋକଙ୍କୁ ଦେଇପାରିବ।
ଭଲ ଭଲ ଆମର କିନ୍ତୁ ଏଇପଟେ ରାମ୍ ନବମୀ ଦିନ ଯୋଉ ରାମ୍ ନବମୀ ପୂଜା ଗଲା ଏ ପ୍ରିଲ୍ ରେ ସେଇଟା ଆମର ଏଠି ହନୁମାନ ମନ୍ଦିର ଗୋଟେ ବଡ ଆକାରାଟେ ହେଇଛି ଆମର ସେଇଟା ହିଁ ଭଲ୍ଲାଗେ ତିନି ଦିନି ଖାଇବା ପିଇବା ହୁଏ ତିନି ଟାଇମ୍ ଆମର ଖାଇବା ହୁଏ ଆମ ଗାଁ ରେ ମାନେ ଚୁଲି ଲାଗେନି। କୁହନ୍ତି ଯଜ୍ଞ ହେଲେ ଗାଁରେ ଚୁଲି ଲାଗେନି ତ ତିନି ଟାଇମ୍ ରୋଷେଇ ହୁଏ ଯାହାକୁ ଯେତବେଳେ ବି ଇଛା ହବ ଯାଇକି ଖାଇ ପାରିବେ ସେଇଟା ହୁଏ ମାନେ ପ୍ରତିବର୍ଷ ରାମ୍ ନ ବମୀ ର ହୁଏ ସେଇଟା ହୁଏ ରଜ ହୁଏ ଆଉ କାଳୀ ପୂଜା ଦୁର୍ଗା ପୂଜା ଏମିତି ଆମ ଗ୍ରାମରେ ହୁଏ କିନ୍ତୁ ଗଜଲକ୍ଷ୍ମୀ ପୂଜା ଟା ମାନେ ହୁଏନି।
ହଁ ହଁ ମାନେ ଗଜଲଗଷ୍ମୀ ପୂଜା ତମ ପାଖାପାଖି ହୁଏନି ନା କଣ?
ହଁ। ପାଖାପାଖି ହୁଏନି କିନ୍ତୁ ଅଲଗା ପଟେ ହୁଏ।
ହଁ। ହଁ
ଆଉ ଏପଟେ ତ ଭଦ୍ରକ୍ ରେ ଜାଣିଥିବ କାଳୀପୂଜାଟା ହଉଛି ଫେମସ୍।
ହଁ ହଁ।
ଉ କାଳୀ ପୂଜା ବହୁତ୍ ଭଲ ଆକାରରେ ହୁଏ ଦୁର୍ଗା ପୂଜା ବି ସେମିତି ହୁଏ କିନ୍ତୁ କାଳୀ ପୂଜା ଟା ବହୁତ୍ ତୁ ଭଲ ଆକାରରେ ହୁଏ ଥରେ ମ ମାଆଙ୍କ ସହିତ ଯାଇଥିଲି ତାଙ୍କୁ ହଠାତ୍ କଣ ହେଲା ତାଙ୍କ ପର୍ସ ର ସାଇଡ ରେ ରଖିଥିଲେ ପଇସା ତ ଚୋରି ହେଇଗଲା। ହଁ ମାନେ ବହୁତ ଭିଡ ହୁଏ ଏମିତି ଚୋରି ତ ବହୁତ ହୁଏ ମୋବାଇଲ ପଇସା ଏଗୁଡ଼ା ସବୁ ହଉତି ପାଇଁ ମାନେ ସୁନା ଜିନିଷ ଯଦି କିଛି ବେକର ପକେଇଥିବେ ତାକୁ ବି ଟାଣିକି ନେଇକି ପଳେଇବେ ଏ ଏତେ ମାନେ ଭିଡ ହୁଏ ମାନେ ଭିଡ ଏତେ ପାଇଁ ବି ମାନେ ସବୁ ବର୍ଷ ଏମିତି କେସ୍ ହୁଏ ବାଇକ୍ କି ଚୋରି କେସ୍ ଏମିତି ବହୁତ କିଛି।
ହଁ ହଁ।
ମାନେ କାଳୀ ପୂଜା ମାନେ କଣ ଗୋଟେ ଠି ମାନେ ହୁଏ ସମସ୍ତେ ସେଠିକି ମାନେ ବୁଲିବାକୁ ଯାଆନ୍ତି ନା କେତେ ଦାନ୍ ମାନେ?
ନାଇଁ ନାଇଁ ଯେମିତି ଯେମିତି ଭଦ୍ରକ ରେ କାଳୀ ପୂଜା ଟା ଫେମସ୍ ଆମ ଚରମ୍ପାରେ ହୁଏ କାଳୀ ପୂଜା ଟା ବହୁତ ବଡ ଆକାରରେ ହୁଏ ମାନେ ବହୁତ ଆଡୁ ଲୋକ ଆସନ୍ତି ବହୁତ ଭିଡ ହୁଏ ସେ ଏଠି ଆମର ମିନିମମ୍ ତିରିଶ ଟା ଚାଳିଶ ଟା ଭଡିଆ ମେଢ ଦେଖିବାକୁ ମିଳିବେ।
ହଁ ହଁ ହଁ ମୁଁ ସେଇ କଥା କହୁଛି ମୁଁ ଯଉ ଗୋଟିଏ ଜାଗାରେ ମାନେ ଏମିତି ହୁଏ ନା ସେମିତି ମାନେ ଜାଗା ଜାଗାରେ ହଉଥିବ ଆଉ କିଛି କିଛି ବାଟ ଛାଡିକି ଗୋଟେ ଗୋଟେ ଲେଖା ମୂର୍ତ୍ତି ହଉଥିବ ଆଉ ହଁ। ଆମର ଏଇଠି କାଳୀ ପୂଜା ସେମିତି ନାହିଁ କିନ୍ତୁ ଏଇ ଟିକେ ଦୂରକୁ ଗଲେ ସେଠି ହୁଏ ଆଉ ଟିକେ ଆଉ।
ଓହୋ। ହଉ ଠିକ୍ ଅଛି ତା ଆଉ କେତେବେଳେ ମୁଁ ତମକୁ